ହ୍ୟାଲୋ। ହ୍ୟାଲୋ।
ହଁଉ ତମ କଥା କ୍ଲିୟର ଆସୁଛି?
ହଁ ଆସୁଛି ତମ ତ ଶୁଭା ହଉନି ମତେ ହଁ ଶୁଭା ହେଲା କଣ କରୁଛ?
ଦଡି ଶୋଇଥିଲଥିଲି।
ଏଇ ବର୍ଷା ପାଇଁ ମେ ନେଟୱାର୍ ପ୍ରୋବ୍ଲେମ ହଉଛି ଆଉ?
ଓ ହଁ ବର୍ଷା ପାଇଁ ନେଟୱାର୍କ ପ୍ରୋବଲେ କାଲିରେ ମୋର ଵି
ଓଁ ହୋ ଏଇ ବର୍ଷା ହେଇ ତ ସେଇଥିପାଇଁ ଆଉ।
ଆଉ କଣ ଖାଇଥିଲ କଣ?
ଏଇ ସକାଳୁ ଖାଇସାରିଲେଣି ପରଟା ସିମି ଆଉ ଆଳୁ ଭଜା।
ବଡ଼ିିଆ
ହେ ତ ସିମେଇ ମତେ ଭଲ ଲାଗେନି କିନ୍ତୁ ସକାଳ ହେଇଥିଲା ଖିଆ ହେଲା ପର୍ବଟା ସିମେଇ ଆଉ ମଜା ଆଉ ଉଁ।
ନିଜ ଟା ନାଇଁ?
ନା। ନାଇଁ ଆଉ କଣ କରିବୁ ମାଗିକି ଆଣିଚୁ। ୟା ପରେ ତମ ଘରକୁ ଯିବି ମା ଯିବା ପାଇଁ ଆଉ।
ହୋଉ ହୋଉ।
ହୁଁ ହୁଁ ପୁଣି ଡାଲି ବସିଲାଣି ଜହ୍ନି ଆଳୁ ଭଜା ହେଲାଣି କଲରା ପ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
ହଁ କି?
ହଁ।
ହୁଁ ହୁଁ।
ଜହ୍ନି ପୋଡା ଜହ୍ନି ସିଝା। ଆଉ ଜହ୍ନି ଭଜା। ଜହ୍ନି ତର ସବୁ ମତେ ଜହ୍ନିଟ ସବୁ ଭଲ ଲାଗେ।
ତ ପଳଆ ଇଠି ରହିବ ଆମ ଘରେ ରହିବ ଅ ଖାଦ୍ୟ ଜିନିସ ତମେ ସବୁ ଖାଇକି ଯିବ।
ଜହ୍ନି ଶାଗ ଜହ୍ନି ଶାଗ ବଢିଆ ଲାଗେ। ଉଁ ହୁଁ ସଜନା ଶା ଜହ୍ନିଟା ଜଣା ପଡିବନି ପାଟିରେ ଖାଇବା ଲାଗିବନି ଜହ୍ନି।
ହଁ ବାଟିଚ ବାଟ।
ଜହ୍ନିଟା ପାଟିରେ ଲାଗିବନି।
ଓହୋ ପାତିରେ ଲାଗିବନେଇ ମୁଁ କଇଲି ବାଟିବେ ବାଟିକି ଖାଆନ୍ତି।
ନାଇଁ ନାଇଁ। ଜହ୍ନି ଅ ବଜା ହେଇଥିବ ଏତେ ଜହ୍ନି କାଟିଥିବ ଭ
ଅଳ୍ପ ହେଇଯିବ ଅଳ୍ପ ହେଇଯିବ ଜହ୍ନି ଏଇନା ଛଅ ପାଞ୍ଚ ଛଅଟା ଜହ୍ନି କାଟିଥିଲି ନାଁ ମାନେ ସମନାଗେ ଟିକେ ହେଇଗଲାଣି ପୁରା ଅଳ୍ପ ଟିକେ ନାକୁ ହେଇଗଲାଣି।
ଜହ୍ନି ଭଜା ମତେ ବଢିଆ ଲାଗେ।
ହଁ କି? ଜହ୍ନିରେ କଣ କଣ ଆଉ ଜାଣିଚ କଣ କଣ ଜହ୍ନିରେ କଣ କଣ କେମିତି କରି ଖାଅ ତମେ।
ଜହ୍ନିକୁ ହଁ ଆ ଜହ୍ନିକୁ ସିଝେଇ ଦେଇକି ଶୁଖିଲା ଲଙ୍କା ପକେଇକି ସୋରିଷ ତେଲ ଆଉ ରସୁଣ ଯୋଉ ସେଉ ଗାଣ୍ଠିଆ ଜାଣିଚ
ହୁଁ ହୁଁ।
ଠିଆରେ ପକେଇକି ତାକୁ ଚକଡ଼ି ଦବ ଆ ଲୁଣ ପ ଚକଡ଼ି ଦବ ପୁରା ଟେଷ୍ କ୍ଲେ ଅ ଖାଲି ପଖାଳ ଆତରେ ଖାଲି ଖାଇଯିବ ତାକୁ।
ଆରେ। ଆଉ ଆଉ କଣ ଜହ୍ନିରେ କା ଜହ୍ନିଟା ଆଉ କଣ ଭଲ ଲାଗେ?
ଜହ୍ନିକୁ ଏଇ ସିଝେଇକି ପୋଡିକି ଏମତି ଚକଲେ ବଢିଆ ଲାଗେ।
ଜହ୍ନିରେ ଭଜା ଭଲ ଲାଗେ ଜହ୍ନିରେ ଗାଣ୍ଠିଆ ଚକୁଡିକି ଭଲ ଲାଗେ। ଜହ୍ନି ତା ଶାଗ ଭଲ ଲାଗେ ଜହ୍ନି ତରକାରୀ ଭଲ ଲାଗେ।
ହଁ।
ଆଉ କଣ ଜହ୍ନିରେ ଭଲ ଲାଗେ।
ରାଇତା ରାଇତାରେ ଯୋଉ ଖଡା ରାଇତା ହେରିକା ରାଇତାରେ ଜହ୍ନି ପଡେ ବଢିଆ ନାଁ ବାସ୍ ନାଁ ଅଲଗା? ହଁ ହଁ ହଁ ହଁ।
ସୁର ଆଳୁ ଖଡା
ହୁଁ‌।
ଏଇଟା ନାଁ?
ହଁ ନହ୍ନି ସେତିରେ ବି ପଡ଼ିବ।
ଓହୋ ଆଚ୍ଛା ଭଲ ଆଉ ତୁମର ଜହ୍ନଟା ପ୍ରିୟ। ହେଟା ପାଣିିଚିଆ ଲାଗେ ବୋଲି ମୋତେ ଭଲ ଲାଗେ ଦଳିକି ଯଦି କେତୋଳେ ଗୋଟେ ଦଳାରେ ଖାଏ ନହେଲେ ନାଇଁ ‌।
ବ ଚକଡିକି ଖାଇବେ ଭଲ ଲାଗିବ। ଏଇଟା ଏମତି ହଁ ଶୁଖିଲା ଲଙ୍କା ଗୋ ପୋଡିଦେବେ ହେଲା। ହଁ ଗୋ ଟିକେ ପୋଡିଦେବେ ଶୁଥିଲା ଲଙ୍କା ତାପରେ ସୋରିଷତେଲ ଟିକେ ରସୁଣକୁ ଛେଚିଦେବେ ପୁରା
ହୁଁ ହୁଁ ହୁଁ।
ଦେବେ ତାକୁ ସୋରିଷତେଲ ଲଙ୍କା ଶୁଖିଲା ଲଙ୍କା ପଡିଥିବେ ଯୋଉ ଶୁଖିଲା ଲଙ୍କା ଟା ସେଇ ଲଙ୍କା ଆଉ ଲୁଣ ମିଶି କି ଚକଡ଼ି ଦେବେ ଫାଷ୍ଟ ତାପରେ ତାପରେ ଜହ୍ନିଟା ଯୋଉଟା ସିଝେଇଥିବେ କି ପୋଡିଥିବେ ତାକୁ ଚକଟି ଦେବେ ତା ସହି ତମିସ
ତାପରେ ଗାଣ୍ଠିଆ ହାରିକା ଯଦି ପକେଇବେ ପକେଇକି ଚକଡ଼ଲେ ବଢିଆ ଟେଷ୍ଟ ଲାଗିବ।
ଓୋ ହୋ କଲରା ପତ୍ର ବରା ଖାଅ ନା?
ହଁ।
ହଁ ଭଲ ଲାଗେ ତମକୁ?
ମୋ ଫେବ୍ ରେଟ ହଉଛି କଲରା।
ଆଉ ପତ୍ର ବରା ଖାଇଛ ନା?
ପତ୍ର ବରା ମୁଁ ଖାଇଛି ଥରେ ଖୁଡ଼ୀ କରିଥିଲେ ଥରେ ଖାଇଛି।
ହୁଁ ହୁଁ ତା ପତ୍ର ବରା ଗୋଟେ ଚାଉଳ ବାଟିକି ବି କରାଯାଏ ଯୋଉ ଅରୁଆ ଚାଉଳ ବା ଟିକି ଆଉ ଗୋ ଟେ ହଉଛି ଖାଲି ବେସନ କର୍ଣ ଫ୍ଲୋର୍ ଦେଇ କରାଯାଏ।
ହୁଁ।
ମୁଁ ତ ସେଡା ଖାଏନି ଭାଇ ଖାଆନ୍ତି ଆଉ ମତେ ସେଡା ଭଲ ଲାଗେନି। ମୁଁ କଲରା ଟୋଟାଲି ଖାଏ ପିତା। ମତେ କେବଳ ଖଟା ନୁ ମୁଁ ମିଠା ଖାଏନି କି ପିତା ଖାଏନି କେବଳ ଖଟା ଜିନିଷଡା ମୋତେ ଭଲ ଲାଗେ।
କଲରାଟା କଲରା ବଢିଆ ଲାଗେ। ନିମ୍ବ ପତ୍ର ବଢିଆ ଲାଗେ। ନିମ୍ବର କଢ ଯୋଉଟା ଖାଆନ୍ତି।
ହଁ ହଁ ନିମ୍ଭ କଢ଼ ଖାନ୍ତିିପରା। ପିତା କାମ ଖାଇଛ ନା ଖାଇନ? ପିତା କମ ଖାଇଛନା?
ହଁ ତାକୁ ଖାଇଛି ସେବି ବଢିଆ ଲାଗେନ ଟେଷ୍ଟି ଲାଗାଇ
ନ ଏମିତି ଗୋଟେ ପିତା ଜିନିଷ ନାହିଁ ଯାହାକୁ ଖାଇନୁଁ
ସେ ଯକେ
ନିମ ପିତରେ କଣ କଣ ଖାଇଛ କେମିତି ଖାଲି ନିମ କଡ ଖାଇଛ ନା ତା
ହ ନିବୁ କରମା ହଉ ଭଜା କରିକ ଖାଇଛି କଣ
ତାକୁ ବାଟିକି ବରା କରିକି ସ ଖାଇଲ ଖାଇଲ ନା ସ ବି ବହୁତ ଭଲ ଲାଗେ ତା ପତ୍ର ଟା ଯୋଉ ତା ହଁ ତା କଁଳିଆ କଁଳିଆ ପ ହନା କି
ହୁଁ
ଚାଉଳ ଦେଇକି ଅରୁଆ ଚାଉଳ ଦେଇକି ତାକୁ ମାଚିଦବ
ହଁ
ବାଟି ଦେଇକି ତାକୁଛି କଣ କରିବ କହିଲ ଗ୍ରାଇଣ୍ଡର ବି କରିଦେଇଥିବ ଚାଉଳକୁ ତାକୁ ସେଇ ସାଙ୍ଗର ଗ୍ରାଇଣ୍ଡର କରିଦବ ତାକୁ ହେଲା ଅ ହଁ ପ୍ୟାନରେ ତେଲ ଦେଇକି ତାକୁ ଟିକେ ଟିକେ ଛୋଟ ଛୋଟ ଛୋ ଛୋଟ ବରା କରିବ ଯେମିତି ପିଠଉ ବରା ହୁଏ ସେମିତି ବରା କରିବ ବରା କରିକି ତାକୁ ଖାଇବ ଦେଖିବ ବଢିଆ ଲାଗିବ ଭଲ ଲାଗିବ ମୁଁ ଖାଏନି ଖାଆନ୍ତି ସମସ୍ତେ ମୁଁ ଦେଖିଛି ଆମ ଘରେ ବି ଯିବେ ଇଏ ବି ଖାଇବେ ପାଇଁ ଭଲ ପାଆନ୍ତି ଭାଇ ହ ମୁଁ ଏତଟା ଖାଏନି ମୋତେ ସେୁଟା ଭଲ ଲାଗେ ଜାତୀୟ ଜିନିଷ ପିତା ଜିନିଷ
ନାକଚିପି ବି ଖାଇଦଉ ଖାଇବା ଟା ଭଲ
ଭଲ ଭଲ ମୋତେ ଭଲ ଲାଗେନି ଆଉ ମୁଁ ଖାଇପାରୁନି ଆଉ ହୁଁ
ହଁ ହଁ ଖାଇଚି ଚାହା ଆଉ ସେଉ ପକେଇକି ଆଉ ଆ ଚୁଡ଼ା ପକା
ହଁ ଚୁଡା ପକେଇକି ଚାହାରେ ଖାଅ କିନ୍ତୁ ସ ସେଉ ଗାଣ୍ଠିଟା ଖାଅନି ଭଲ ଜିନିଷ ନୁହଁଟା ଦେହ ଖରାପ କରିବ ଖାଲି ଖାଇବ ମତେ ବହୁତ ଭଲ ଲାଗେ ତାକୁ ଚାହାରେ ବ ଖାଇଦେ କିୁ ଗଟା ଦେହ ବହୁତ ଖରାପ କରେ।
ତେଲ ଟା ଛଣା ଅଛି।
ହୁଁ ହୁଁ ସେଇଥିପାଇଁ ଏଇଟା ଚାହା ଟା ବି ତ ଏତେ ଭଲ ଜିନିଷ ନୁହଁ ନା। ତେଲର ପକେଇକି ଛଣା ହଉଛି ନା। ତ ଖାଇଲା ମାନେ ବେଶି ଡ୍ରିହାଇଜ୍ରେସନ ହେଇକି ଦେହ ଖରାପ ହବ।
ହୁଁ।
ଓ ରଜ ସରିଗଲା।
ଭଲ ରଜଟା ସରିଗଲା। ଜଲଦି ସ୍କୁଲ ଖୋଲିଲାଣି ହଁ ହଁ ଖୋଲି ସାଇଲାଣି ସବୁ ଛୁଆ ଗଲେଣି।
ପାଠ ପଢା ପୁଣି ଆଗ ଭଳିଆ ଚାଲୁ ରହିବ।
ହୁଁ। ରଜ ସରିଗଲା ଆଉ ମଜା ହସ୍ତି ସରିଗଲା ଆମର।
ସବୁ ସରିଗଲା ଆଉ।
ସରିଗଲା।
ଯେତେ ଦିନ ବ ବୁଲିବାର ଥିଲା ବୁଲିଲ। ଏବେ ପାଠ ପଢାରେ ଧ୍ୟାନ ଦିଆଯା ଯିବ ଆଉ।
ହଁ ପରୀକ୍ଷା। ପରୀକ୍ଷା ଉପରେ ପରୀକ୍ଷା ମୁଣ୍ଡକୁ ଖାଲି ପରୀକ୍ଷା ପରୀକ୍ଷା। ପରୀକ୍ଷା ପରୀକ୍ଷା ଚାଲିଲା ଚାଲିଲା ପରୀକ୍ଷା ପରା ପୁଣି ଯାଇକି ଆର ବର୍ଷ ଛୁ
ହଁ।
ତାପରେ ଯୋଉ ଅ ପୁଣି ଆସିଯିବ ଦୁର୍ଗା ପୂଜା ହେରିକା ସେଇଗୁଡା ଟାଇମ ରେ।
ହଁ।
ପର୍ବପର୍ବାଣି ଆମର ସବୁ ଆସିଯିବ।
ହୁଁ ପର୍ବପର୍ବାଣୀ ପୁଣି ଆସିବ ଅନେକ। ଗୁଡ଼ାକ।
ଝିଅ ମ ହଁ ଝିଅ ମାନଙ୍କର ତ ଲକ୍ଷେ ଅନେଶୋତ ପର୍ବ।
ହେଲେ ଏମିତି ଲମ୍ବା ଛୁଟି ଆଉ ମିଳିବନି ଆ ଇଏ ଲମ୍ବା ଛୁଟି ଶେଷ।
ଲମ୍ବା କିନ୍ତୁ ସିଏ ବି ତ ଛୁଟି ହବନି। ନା ସେ ବହୁତ ଦିନ ବହୁତ ଦିନ ଛୁଟି। ମାନେ ଆଜି ଯାଇଥିବୁ କାଲି ନ ଯାଇଥିବୁ ଦି ତିନି ଦିନ ଯାଇଥିବୁ ଛୁଟି ପରେ ଛୁଟି। ଲାଗିଯିବ ଆମର ତ ନା ବା ବା ହଁ ରଜ ଛୁଟି ଗୋଟେ ଅଲଗା ଛୁଟି ସିଏ।
ଓ ହୋ। ହଁ।
ମୁଁ ଭାବିଲି ସ୍କୁଲରେ ଜାଇଙ୍କି ସ୍କୁଲରେ ଯେମିତି ପଢୁଥିଲୁ ସେମତି କଲେଜରେ ପଢିବୁନି। ସେ କ୍ଲାସ ସବୁଠି ସେଇଆ।
ସବୁଠି ସେୟା
କିଛି ଫରକ ନାହିଁ ସ୍କୁଲରେ ଯେମତି ବସିଥିଲୁ ଯେମିତି ପଢୁଥିଲୁ ଖାଲି ଏଇଆ ଫରକ ସ୍କୁଲ ରେ ପଶିବୁ ଜଷ୍ଟ ଚାଳ ଚାରିଟା ବେଳେ ବାହାରିବୁ।
ବାସ ବାସ ଏଇତ କ୍ଲାସ ଆଉ। କ୍ଲାସ ଦେଲେ କ୍ଲାସ ଯିବ ଏଇଆ ଆଉ
କାଲି ଏକ୍ସାମ ଗଲେ କ୍ଲାସ୍ କରିବୁ ନହେଲେ ନାଇଁ
ହୁଁ
ଏଇଆ କଲେଜରେ ଗୋଟେ ଫରକ ଆରେ କିଛି ଫରକ ନାହିଁ। ତ ସେମିତି ହୁଁ ମାଲେ ଯେମିତ ଯାଉଛସେମିତି ଜି
ହୁଁ ଉ
ହୁଁ ବା ସ ପାଞ୍ଚଟା ସାଢେ଼ ପାଞ୍ଚଟା ରାତିରୁ ଗାଧେଇ ସାରିଲିଣୀ ପୂଜା କରିସାରିଲିଣୀ
ହଁ ହଁ
ହଁ ଆଉ ତାହେଲେ ଖିଆପିଆ ତ ସରିଛି ପୁଣି ଯାଇକି ଭାତ ଖିଆ ଯିବ ଆଉ। ଆଉ ତବେ କିଛି ଖିଆ ଖୁଇ ହବ ନାହିଁ ଆଉ ପୁଣି ଯାଇ ଦେଖିିବା ଆଉ ହୁଁ ସବୁବେଳେ ତ ଏମିତି ଯାହା ହେଉ ଗୋଟେ ନନଷ୍ଟପ୍ ପାର୍ଟି ପାଇଛ ଆଉ। ତୋ ପାଟି ସବୁବେଳେ ଚାଲିଥିବ ଆଉ କଣ ଭଲ ଖାଅ ଯେତେ ଖାଇବ ସେ ଭଲ ଖାଦ୍ୟ ଖାଇକି ସତେଜ ରୁହ। ହଉ ତାହେଲେ ରଖ ଆ ଆଉଥରେ ଆଉ
ହ ହ ହଁ।